ହାଲୋ।
ହାଲୋ।
ହଁ ଶୁଭୁଚି।
ହଁ ହଁ ଶୁଭିଲା। ହଁ ମ୍ୟାଡ଼ାମ ନମସ୍କାର।
କଣ କରୁଥିଲ?
ମୁଁ ଏଇ ଛାତ ଉପରେ ଏବେ ଆସିଲି ପବନ ଖାଇବା ଉ।
ଓ ହୋ। ମୁଁ ଏଇଠି ବସିଚି ଆଉ।
ଓହୋ ହ ଆପଣ କହୁଥିଲେ ବିରୁଡି କାମଡା ବେଶୀ
ହଁ ଏଇ ଛାତ ଉପରେ କାମୁଡ଼ି ଦେଲା ମୁଁ ଭାବୁଥିଲି ଛା ତ ଉପରକୁ ଯାଇଥାନ୍ତି କଥା ହବାକୁ। ଏ କାମୁଡି ଦେଲା ମତେ ଆଉ ଯିବାକୁ ଇଚ୍ଛା ହଉନି ଛାତ ଉପରକୁ ଆଉ।
ଫୁଲିଚି।
ନା ଏବେ ଟିକେ ଭଲ ହେଇଛି ମୁଁ କ ମତେ କେତେବେଳେ କାମୁ ଥିଲା ମତେ ତିନିଟା ସେ ସାଢେ ତିନିଟା ବେଳ କାମୁଡିଥିଲା। ମୁଁ କପଡା ସବୁ ଆଣିବାକୁ ଯାଇଥିନି। ସେଇ ଟାଇମ ରେ ଫୁଲି ଯାଇଥିଲା ହଁ। ସେଟା ଯେତେବେଳେ ହବ ସାଙ୍ଗେ ସାଙ୍ଗେ ଚୁନ ମାରିଦେଲେ ସେଟା ବେଶୀ ଫୁଲେନି।
ଚୂନ ଚୂନ ଥିଲା ନା ଆପଣଙ୍କ ଘରେ?
ହଁ ସେ ଏ ଜେଜେଆପା ଜେଜେ ମା ସେ ସେ ପାନ ଖାଆନ୍ତି ତାଙ୍କ ପାଖରେ ଥିଲା ସେ ଦେଲେ।
ହ ମାନ ନିଜେ ତିଆରି କରନ୍ତି କି ପାନ?
ହଁ ମାନେ ପାନ ମାନେ ଏମିତି ତାଙ୍କ ପାଖରେ ସବୁ ଜିନିଷ ଥାଏ। ସେ ଦିନକୁ ଚାରି ପାଞ୍ଚଟା ଏମିତି ଖାଆନ୍ତି। ଜେଜେମା ଚାରି ପାଞ୍ଚଟା ଖାଆନ୍ତି ଜେଜେମା ଚାରି ପାଞ୍ଚଟା ଖାଆନ୍ତି।
ଓ ହୋ ପାନୁଆ ଲୋକ ଆଉ।
ହଁ ତ ତାଙ୍କ ପାଖରେ ସବୁ ଜିନିଷ ଥାଏ ମାନେ ମିଠା ଆଉ ସେଇ ଯୋଉ ଛୋଟ ଛୋଟ ଗୋଟେ ଗୁଡା ସବୁ ଥାଏ ତାଙ୍କ ପାଖରେ
ଓହୋ ଆପଣ ଟ୍ରାଏ କରିଛନ୍ତି କେବେ ବେଶୀ ପାନ?
ହଁ ମୁଁ ଖାଇଏ ଏବେ ଖାଉନି ଏବେ ବାପା ଗାଳି କରୁଛନ୍ତି ଖାଇଲେ ଆଉ ମା କୁକୁର ଯେତେବେଳେ ଛୋଟ ଥିଲଲି ମୁଁ ବହୁତ ଖାଉଥିଲି ମୁଁ ସେ ଡବା ନେଇଯାଏ।
ହୁଁ ମାନେ ସି ସବୁ ଡବାରେ ଆଣିୁଥିଲେ ନା କିଣିକି
ହଁ ସେ ଡବା ସବୁ କିଣିକି ଆଣିଦିଅନ୍ତି ଯାହା ଟିକେ ଟିକେ ତାରୁ ପକେଇି ଖାଆନ୍ତି ମୁଁ ଯଦି ଛୋଟବେେଳେ ଯେତେବେଳେ ଖାଆ ଦେେଲେ ମୁଁ ସବୁ ଡବା ଉଠେଇକି ନେଇଛିି। ଯୋଉ ମତେ ପାନର ମିଠା ବହୁତ ଭଲ ଲାଗେ
ହଁ ସେ ଯୋଉ କଲରଫୁଲ ଅଛି ସେଇଟା ନା?
ହୁଁ ସେଇଟା ଆଉ ଗୋଟେ ଆସେ କଣ କହିଲୁ ପାନରେ ହିଁ ପଡିିବାକୁ ଗୋଟେ ମିଠା ଆସେ ତା କୋଉ କଲର କହିଲା ରେଡ୍ କଲର କି ଅରେଞ୍ଜ କଲର ଏମିତି ମାନେ ମିକ୍ସ ହେକି ଥିବ।
ହଁ ରେଡ କଲର ର ଗୋଟେ ଦେଖିଛି।
ହୁଁ ପୁରା ଛୋଟ ଛୋଟ ହେଇଥିବ ସେଟା ମସ୍ତ ଲାଗେ।
ଏବେ ତ ପାନ ଖାଇବୁନୁ? ଆସଛି ନା?
ଅ ହଁ ହଁ ରଜରେ ତ ରଜରେ ପାନା ଖାଇ ଆଉ ଆଉ ରଜ ର କଣ ପ୍ଲାନ ଅଛି ତମର?
ରଜର ମୁଁ ତ ଡ୍ରେସ ବି କିଣି ଏ ଆପଣ କିଣିଲେଣି ଡ୍ରେସ?
ନା ମୁଁ ବି କିଣିନି ମୋର ଅଛି ମୋର ଗୋଟେ ଲଙ୍ଗ ଫପ କିଣିଥିଲି। ହ ସେଇଟା ମୁଁ ପିନ୍ଧିିନଥିଲି ବା ସେମିତି କିଣିଦେଇଥିଲି ଭଲ ଲାଗିଲା ବୋଲି ସେଇଟା। କିଛି ଭାବଛି ସେଇଟା କରିଦେବି ଆଉ ଗୋଟେ ଲେହେଙ୍ଗାଟା କରିବି ଭାଇର ବାହାଘର ଆସୁଛି ତ
ଓହୋ
ହୁଁ ସେ ଦିଟା ଯାଗାକୁ ନା ନା ମୁଁ ନିଜ ଭାଇ ଛୋଟ ମୋ ବଡ ବାପାଙ୍କ ପୁଅ ମୁଁ ନିଜ ଗୁଡା ପା ପା ହୁଁ ତ ଭାବୁଛୁ ଗୋଟେ ଲେହେଙ୍ଗା ଟେ କିଣିବି
ଓହଁ
ହଁ ଆରେ ଶୁଣିଲୁ ଯୋଉ ମାର୍କେଟ ବିଲଡିଙ୍ଗରେ
ହଁ
ଏ ଯୋଉ ରାଜସ୍ଥାନୀ ମାନେ ଲେହେଙ୍ଗା ଧରିକି ବସନ୍ତି ସେ ଲେହେଙ୍ଗା ସବୁ ଭଲ ପଡେ ଏଇ ଯୋଉ ବାହାରେ ଯୋଉ ପାତରେ ପକେଇକି ବସନ୍ତିନି?
ହଁ
ସେ ସେଟା କେବେ ତମେ କିଣିଛ?
ହଁ ମାନେ ଭଲ ପଢେ ଆକ୍ଚୁଆଲି ସେଗୁଡା। ମାନେ କୁହନ୍ତ ଶସ୍ତା ସୁନ୍ଦର ମଜବୁତ ମୁଁ ଗୋଟେ ଡ୍ରେସ କିଣିଥିଲି କଣ କହୁଥିଲି?
ହଁ।
ହ୍ୟାଲୋ ହ୍ୟାଲୋ।
କହୁଥିଲି କି ମାନେ ବାରମ୍ବାର ପିନ୍ଧି ହବ ଗୋଟେ ଦ ପିନ୍ଧା ନା ଆ ଅଲଗା ଅଲଗା
ହ୍ୟାଲୋ।
କଣ ବହୁତ ପଇସା ନେଇଥିବେ।
ହ୍ୟାଲୋ। ହଁ ହଁ ଟିକେ କୁହନ୍ତୁ ଆଉଥରେ ଟିକେ।
କହୁଥିଲି କଣ କହିଲ ଏଇ ଯୋଉ ରାଜସ୍ଥାନୀ ମାନେ ଯୋଉ ସାଇଡରେ ପକେଇ ବସଛନ୍ତି ସେଟା ଭଲ ପଡୁଛି?
ହୁଁ। ଫୋନ କାଟିବନି ହେଲା ରୁହ ବାହାରକୁ ଆସ କି ଉପରକୁ ଯାଅ କୋଉଠି ଯାଅ କଥା ହୁଅ। ହ୍ୟାଲୋ। ନେଟୱର୍କ ଗଲା ମୋର। ହ୍ୟାଲୋ। ହଁ ମୁଁ ରଜ ପାଇଁ ବହୁତ ସାରା ଡ୍ରେସ କିଣିବି ଭାବୁଛି ଗୋଟେ ଚୁଲଦାର ଆଉ ଫ୍ରକ୍ ଆଉ ସର୍ଟ କୁର୍ତି ସବୁ କିଣିବି ଆଉ।
ସର୍ଟ କୁର୍ତି ମିଶ ରେ ଦେଖିବ ମସ୍ତ ମସ୍ତ ଆସୁଛି, ମୁଁ ତ କିଣିନି ଆବଶ୍ୟ ମୁଁ ଏଇଥର ଦିଟା କିଣିକି ଭାବୁଛି ବଢିଆ ବଢିଆ ସର୍ଟ କୁର୍ତ୍ତି ଆସୁଛି ତମେ ସ ସର୍ଟ କୁର୍ତି କୋଉଠି କିଣ ମାର୍କେଟ ବିଲ୍ଡିଙ୍ଗ ନା ଅନଲାଇନ୍?
ନାଇଁ ମୁଁ ଅନଲାଇନ ବାହାରେ ମୁ ମାର୍କେଟ ବିଲ୍ଡଙ୍ଗ ରୁ କିଛି ସର୍ଟ କୁର୍ତ୍ତି ହିଁ ଦେଖିନି କିଛି।
ହୁଁ ସେଠି ଦେଖିବ ସେ ଯୋଉ ସିଟି ଷ୍ଟାଇଲ ହେରିକରେ ସେଇଠି ଥାଏ ଯେ ଭଲ ଡିଜାଇନ ଆଭେଲେବୁଲ ନଥାଏ।
ସେୟା ମାନେ କୁହନ୍ତିନି ପ୍ରିଣ୍ଟେଡ ଡିଜାଇନ କା ବଜାର କୋଲକତା ବି ଯାଇଥିଲି ମାନେ ପୁରା ପୁରୁଣା ଡିଜାଇନ ଯାକ ଅଛି ପ୍ରିଣ୍ଟେଡ ଡିଜାଇନ ଆଉ ଗୋଟେ
ପୁରା ପୁରା ସିମ୍ପଲ ଯେମିତି ହାଇଟ୍ କଲର ତା ଦେହରେ ଟିକେ ଟିକେ ଛୋଟ ଛୋଟ କଣ ବସିଛି। ଏତେ ମାନେ ହଁ ମିସ୍ ଅନଲାଇନ କିଣିବ ମସ୍ତ୍ ପଡିବ।
ମୁଁ ତ ଅନଲାଇନ ହିଁ କିଣେ ସର୍ଟ କୁର୍ତ୍ତିୀ କେତେଳେ କିଣି ମାନେ ମୁଁ ଏମତି କିଣୁଛି ଯେ ଡେଲିଭରି ପିନ୍ଧି ହବ ଏବେ କି କିଛି ମୋର ଫେଷ୍ଟିଭାଲ ନାହିଁ ନା। ଆଗରୁ କଣ ବାହାଘର ଫାଘର ଥିଲା ମୁଁ କିଣି ଦଉଥିଲି ତମର ଅଛି ତମେ କିଣିବ ଏ ଲେହେଙ୍ଗା ଚୁଲଦାର ପିନ୍ଧିବାକୁ ଇଚ୍ଛା ହଉଛି ଡେଲି ଆଉ।
ସେଇ ଏବେ ଲେହେଙ୍ଗା ତାପରେ ପିନ୍ଧିବନି ଡେଲି। ଆଉ ତ ବେଶୀ ଟଙ୍କାରେ ମୁଁ ସେଇଥିପାଇଁ କହୁଥିଲି ସେଇ ସାଇଡ ରୁ ଆଣିଦେବି ମଲରୁ ଏବେ କିଣିଲେ ଛ ସାତ ତ ହଜାର ଟଙ୍କା ପଡିବ।
ହୁଁ ଆପ କଣ ମିଶୋ ରୁ କି ଫ୍ଲିପକାର୍ଟ ରୁ? କେଉଁ କେଉଟା ସେ ୱେବ୍ ସାଇଟ୍?
ତମେ ସେ ଯୋଉ ପଡେ ଫୁଟପାଥ ରେ ସେଠି ତମେ କେବେ ଆଣିଛ ଲେହେଙ୍ଗା ହାରିକା?
ହଁ ମୁଁ କହୁଥିଲି ବା ଗୋଟେ ଆଣିଥିଲି ମୁଁ କେବେ ବୋଧେ ମୁଁ ଯେତେବେଳେ ଟୁୱେଲ୍ଥ ପଢୁଥିଲି ସେତେବେଳେ ଆଣିଥିଲି ବୋଧେ ଦି ହଜାର ଚବିଶ ନା ସମଥିଙ୍ଗ ଥିଲା ସେତେବେଳେ ଆଣିଥିଲି, ମାନେ ମୋର ଏବେ ବି ଚାଲିଛି ଭାଇ ମୋର କୁହନ୍ତନି ମୁଁ ଦିଦିକୁ ଦେଇ ଦେଲେଣି। ସିଏ ଦିଦି ଆଉ ଗୋଟେ ଭଉଣୀକୁ ଦେଇ ଦେଲେଣି ମାନେ ଷ୍ଟିଲ୍ ଚାଲିଛି ସେ ଡ୍ରେସ୍। ଏତେ ଭଲ ପଡିଥିଲା, ମାନେ ତମେ ଡେଲି ଯଦି ହଁ ମୁଁ ଭାବୁଥିଲି ହଁ ଗୋଟେ ସବୁବେଳେ ତ ପିନ୍ଧିବିନି ଗୋଟେ ଆଣିଦେବି ଫୁଟପାଥ ର କିନ୍ତୁ ଭାଇ ଏପର୍ଯ୍ୟନ୍ତ ଚାଲିଛି। ଷ୍ଟୋନ ଫୋନ୍ ଟିକେ ଜିଙ୍ଗ ଫିଙ୍ଗ ଗଳିବ କିନ୍ତୁ ଆମେ ସୋରୁମ ରୁ ଆଣିଲେ ବି ଗଳୁଛି।
ହଁ ସେଠୁ ବି ଆଣିଲେ ତ ଗଳୁଛି ନା।
ହଁ ତ ଫରକ କଣ ଏଇଥିରେ ଦି ତିନି ହଜାର ଫରକ। ଆଉ ସେଇଠି ବି ଏମିତି କିଛି ସୋରୁମ ଗୋଟେ ନାରୀ ଫ୍ୟାସନ ଅଛି। ଭାଇ ମୁଁ ତାକୁ କହିଲି ଗୋଟେ ଦେଖାଅ ଷ୍ଟ୍ରେଟ୍ ପ୍ୟାଣ୍ଟ। ଷ୍ଟ୍ରେଟ୍ କୁର୍ତ୍ତି ଯୋଉ ପ୍ୟାଣ୍ଟ ସହିତ ସେଟ ର ପୁରା। ଭାଇ ସିଏ କହିଲା ଛଅ ହଜାର ଗୋଟେ ନର୍ମାଲ ଦେଖେଇଲା। ଛଅ ହଜାର ମୁଁ କହିଲି ହଁ ମାନେ କଣ ଗୋଟେ ଷ୍ଟ୍ରେଟ ପ୍ୟାଣ୍ଟ ଗୋଟେ ଛଅ ହଜାର ଦେଇକି ଆଣିବ ମାନେ କିଛି ନଥିଲା ତାରେ। ତାପରେ ଆମେ ଉଠିକି ପଳେଇ ଆସି
ସେ ଡିଜାଇନ ହେଇି ହେଇ କେତଲା କରୁଚି ଏତେ ଟଙ୍କା।
ହଁ ଛଅ ଗୋଟେ ମାନେ ଲେହେଙ୍ଗା ହେଇଥିଲେ ଗୋଟେ ଜଣା ପଡୁ ଷ୍ଟଟ ମାନେ ଷ୍ଟ୍ରେଟ ପ୍ୟାଣ୍ଟ ସାର୍ଟ ଗୋଟେ କିଣିବ ଛଅ ହଜାର ଟଙ୍କା ଦେଇକି। କେବେକୁ ନୁହ ମୋ ବାହାଘରକୁ କିଣି ଦେବି
ହୁଁ।
ହଁ ଏବେ ତ ଫୁଟପାତ୍ ଗୁରା ବି ଏତେ କମ୍ ପ୍ରାଇସ୍ ନାହିଁ ତମେ ଦି ତିନି ହଜାର ରେ ହିଁ ପାଇବ। ତିନି ହଜ, ଚାରି ହଜାର ହେଲାଣି ଏବେ। ଫୁଟପାତ୍ ପ୍ରାଇସ୍ ବି ବଢିଲାଣି। ସୋରୁମ୍ ରେ ସୋରୁମ୍ ରେ ତ ବେଶୀ ବଢିଥିବ।
ହଁ, ସିଏ ବି ଦେଖୁଛନ୍ତି ଭିତରେ।
ହଁ କ୍ୱିନ୍ କଲେକ୍ସନ ଯାଇପାରିବ, ମାନେ ସେଇଠି ବହୁତ୍ ମାନେ ତମେ ଦି ହଜାର ଟଙ୍କା ରେ ତାଙ୍କୁ କହିଦେଲେ ପ୍ରାଇସିଂ ସିଏ ସେ ଅନୁସାରେ ଦେଖେଇବେ ତମକୁ। କ୍ୱିନ୍ କଲେକ୍ସନ ଗୋଟେ ଅଛି ମା ହଁ ମାନେ ଗୋଟେ ମା ମାର୍କେଟ ବିଲ୍ଡିଙ୍ଗ ରେ ଅଛି। ଆଉ ଗୋଟେ ଯୋଉ ଏଇଠି ଅଛି କଣ ଏଟା ରୂପାଲି ପାଖରେ। ରୂପାଲି ପାଖରେ ତ ବହୁତ ସାରା କଲେକ୍ସନ ଅଛି। ସେଇଠି ତମେ ଯାଇପାରିବ ଯଦି ଆଣିବ।
ଗୋଟେ ଭଉଣୀ ହଁ ରୁପାଲିସ୍ କେୟାର ହଁ ମୁଁ ଜାଣିଚି। ମୋର ଗୋଟେ ଭଉଣୀ କିଣିଥିଲା ଶାଢୀ ଟେ କ୍ୱିନ୍ କଲେସନ ରୁ ଅଠରଶହ ଟଙ୍କା ପଡ଼ିଥିଲା।
ମାନେ ସେ ଶାଢ଼ୀ ଟା ଏତେ ମସ୍ତ ଲାଗୁଚି ଯିଏ କହିବ ତିନି ଚାରି ହଜାର ଟଙ୍କା ଖଣ୍ଡେ ପଡିଥିଲା ଏତେ ମସ୍ତ ଲାଗୁଚି।
ସେଇଆ ସେମାନଙ୍କୁ ପ୍ରାଇସ୍ କହିଦେଲେ ନା ସେ ଅନୁସାରେ ତମକୁ ଦେଖେଇବେ। ମାନେ ଏତେ ଆମକୁ ଖୋଜିବାକୁ ପଡିବନି କି ଏଟା ବଜେଟ୍ ବାହାରକୁ ହେଇଗଲା ଆଣିପାରିବନି ଇଏପାରିବନି ସେ ଦେଖେଇଦେବେ। ଦି ହଜାର ପଛପଟେ ଏତିକି, ହଜାର ପଛପଟେ ଏଇଠି ସେ ଦେଖେଇଦେବେ କହିଦେବେ ସବୁ। ଏଇଟା ଗୋଟେ ଜିନିଷ ଭଲ ଆଉ।
ହଉଚି ସେଉଟୁ ହିଁ ଆ ଅ ନାଇଁ ମୁଁ ଯୋଉ କହୁନଥିଲି ସେଇ ଯୋଉ ରାଜସ୍ଥାନୀ ଫୁଟପାତ୍ ରୁ
ହଁ ହଁ ହଁ।
ହଁ ସେ
ଅ ହୋ।
ଛଅ ସାତ ହଜାର ଟଙ୍କା ଛଅ ସାତ ହ ହଜାର ଟଙ୍କା ପଡୁଚି। ଥରିଏ ଆମର ଯୋଉ ଦି ଟା ଲେହେଙ୍ଗା ଅଛି ତାକୁ ମୁଁ ସବୁ ବାହାଘର ମାନେ ଯୋଉ ବାହାଘରକୁ ମୁଁ ପିନ୍ଧି ଦେଇଥିଲି। ତ ରିପିଟ୍ କରିବାକୁ ବି ଟିକେ କେ ମାନେ ଭାଇ ବାହାଘର ନା ଆଉ। ତାଙ୍କର ଝିଅ ନାଇଁ, ସେ ମତେ ବହୁତ ଭଲ କରନ୍ତି।
ମୁଁ ତ ଲିଟ୍ରେଲି ରିକ୍ରେଟ୍ କରିଥିଲି ହଁ
ହୁଁ।
ନାଇଁ ମୁଁ ବାହାଘର ରେ କିଣିଥିଲି ଗୋଟେ ମାନେ ମାଉସୀଙ୍କ ପୁଅ ବାହାଘର ଥିଲା। ଭାଇ ମୁଁ ଲେହେଙ୍ଗା କିଣିଲି ଆଠ ହଜାର ଟଙ୍କା ଦେଇକି ମତେ ଏତେ କଷ୍ଟ ଲାଗିଲା ସେ ବାହାଘର ପରେ ମୁଁ କହିଲି କାହିଁକି କିଣୁଥିଲି। ମୁଁ ଜମା ପିନ୍ଧୁନି ଆଉ, ସେ ଥରିକି ହିଁ ପିନ୍ଧିଚି। ତ ଜମା ମାନେ କୁହନ୍ତିନି ଅଧିକ ପ୍ରାଇସ୍ ରେ କିଣନି। ରିପିଟ୍ ବି କରିହବନି ସେ ଡ୍ରେସ। ଆଉ କଣ କୋଉ ବାହାଘରରେ ପିନ୍ଧି ହବ ଆମେ।
ହଁ, ହଉ ଟାଇମ ହେଇଗଲା। ମୁଁ ପଛରେ ତମ ସହିତ କଥା ହଉଚି ଆଉ। ହଁ, ହୁଁ ବାଏ। ହଁ ହଁ।